ହଁ ଖାଉ। କଣ କରୁଚ।
ମୁଁ ଏଇ ବସିଛି ଆଉ ତମେ।
ରଜ ତ ସରିଲା ଆଉ ଛୁଟି ସବୁ ସରିଲା ଆଉ ନାଇଁ।
ହଁ ରଜ ସରିଲା ବୁଲାବୁଲି ବି ସରିଲା ମଜାମସ୍ତି ସରିଲା।
ଏବେ ସବୁ ଯିଏ ଯାହା କାମରେ।
ପୁଣି ସବୁ କାମ କର।
ଆଉ ସକାଳୁ ଖାଇ ସାରିଲଣି।
ହଁ ଖାଇ ସାରିଲିଣି ତମେ ସକାଳଖିଆ ତ ଗାଧେଇକି ଯାହା
। ହଁ ହଁ। ତମେ ଖାଇ ସାରିଲଣି।
ହଁ ସକାଳୁ ଆଗ ପଖା
ଆଉ କଣ କଣ ଖାଇଲ।
କଣ କହିଲ।
ମୁଁ କହିଲି କଣ କଣ ସବୁ ଖାଇଲ।
ପଖାଳ ଭଜା ଆଉ ମିକ୍ସର ପୋଡାପୋଡି।
ହଁ ସେଟା ତ ବଢିଆ ଆଉ ହଁ ତ ମୁଁ ବା ପଖାଳ ମୁଁ ବି ପଖାଳ ଖାଇ ଖାଇଥାନ୍ତି ଆଜି ଖରାବେଳେ। ଗୁରୁବାର ଟା ରହୁଛି ତ ମୁଁ ହେଲେ ଆଜି ତ ସ ସାଧା ଆମେ ଖାଉ ବାର ମାସି ସେ ଗୁରୁବାର ଟା କରୁ ମାନେ ଅରୁଆ ଖାଉ ସେଇ ଯୋଗୁରୁ ଗୁରୁ ମାନେ ଗୁରୁବାର କୁ ଗୁରୁବାର ଅରୁଆ ଖାଉ ଆଉ ମୁଁ କହିଲି ଆଉ ତ ପଖାଳ ଖାଇବିନି ଅରୁଆ ପଖାଳ କରି ଖାଇଥିଲି ହେଇଥାନ୍ତା। ଆଜି ଟିକେ ଖିଚିଡି ଭାତ କରିିକି ଖାଆନ୍ତି ବୋଲି ନାହିଁ ଖିଚିଡି ଖାଇଦବା ଆଉ
ହଉ ସକାଳୁ ଆଉ ସକାଳୁ ବି ଅରୁଆଡା ଇଛା ହବନି
ହଁ ନାଇଁ ନାଇଁ ମୁଁ ଖାଇଛି। ନା ମୁଁ ପୁରୀ ଆଉ ମଟର ତରକାରୀ ଖାଇଥିଲି। ଆଉ ଏବେ ଖାଲି ଖିଚଡି କରିଦେଲେ ଖାଇ ଦବୁ ଆଉ ମୁଁ ଆଉ ଆମ ଯା କରୁଛୁ ତ ଆଉ ତ ସମସ୍ତଙ୍କ ପାଇଁ ଘରେ ପଖାଳ ହେଇଛି।
ହଁ ଜେଣ୍ଟସ ମାନେ ତ ପଖାଳ ଖାଉଥିବ
ହଁ ମାନେ ଏବେ ଖିଚୁଡି ଆଉ ଡାଲମା କରିଦେଲେ ପିଲାମାନେ ତ ଖିଚଡି ପସନ୍ଦ ତାଙ୍କର ସେମାନେ ସବୁ ଖିଚୁଡି ଦେଖିଲା ମାନେ ଆମେ ଖାଇବୁ ୟାଙ୍କର ମୋର ହଁ ଦିଦିଙ୍କର ମୋର ଖାଇ ସେମାନେ ଯାହା ଖାଇବେ ଖାଇବେ ଆଉ ଏମାନଙ୍କର ମୁଁ ଅରୁଆ କରିଛି ବା ହଁ ମୁଁ ସାନ
ହଁ।
ମୁଁ ସାନ ଆଉ
କେତେ ଜଣ କି ଘରେ ତମେ ଦୁଇ ଜଣ ଦୁଇ ଜା
ଦି ଯା ମାନେ ମାନେ ଶାଶୁ ଶ୍ୱଶୁର ଦିଇ ପୁଅ ଆଉ ତାଙ୍କ ଆମ ମାନଙ୍କର ପିଲା ଛୁଆ ମୋର ଦିଇ ଟା ମୋ ଯାହାଙ୍କର ଦିଇ ଟା ନାନଦଅ ବାହା ହେଇ ଯାଇଛନ୍ତି। ଆଉ ଶ୍ୱଶୁର ବି ଏକ୍ସପିରେ କରି ଯାଇଛନ୍ତି। ଖାଲି ଶାଶୁ ଅଛନ୍ତି।
ଶାଶୁ ଅଛନ୍ତି
ତାଙ୍କର ବୟସ ହେଲାଣି ହେଲେ ବି ସେ କହେ ତାଙ୍କୁ ରନ୍ଧାବଢା ଯେମିତି ହେଲେ ସେ କରିବେ ମାନେ ସେ ଜମା ବସି ପାରିବେନି ସେ ଯେମିତି ନା ନା ଜମା ବସିବେନି ଯାହା ବି ହଉ ସେ କରୁଥିବେ କେବେ ବି ହେଇ ରଜରେ ମୁଁ ପଳେଇଥିଲି ଘରକୁ ମୁଁ ଆଉ ଜାଣିନି ଦିଦି ଦିଦିଙ୍କର ବି ଆକ୍ସିଡେଣ୍ଟ ହେଇଯାଇଥିଲା। ପଡ଼ି ଯାଇଥିଲେ ସିଏ ବି ତାଙ୍କ ଏଇ ଷଣ୍ଢ ସହିତ ଯାଇକି ମାଡ଼ କରିଦେଲେ ଆମ ଗାଡି ଟାକୁ
ଓ ଓହୋ ଗହଳି ରହୁଥିବ ବୋଧେ ହଁ
ଆଖି ପାଖ ଟା ଟିକେ ମୁଣ୍ଡ ଟା ଏଇ ଯୋଉ ଆମର ଆଇବ୍ରୋ ପାଖରେ ଯୋଉ ହାଡ ଟା ନାଇଁ ସେଇଟା ପୁରା ଫାଟି ଯାଇଥିଲା। ତାଙ୍କର ସିଲେଇ ପଡିଛି। ଆଖି ଟା ପୁରା ଡୋଳା ପାଖରେ ନାଲି ପଡି ଯାଇଥିଲା। ତ ସିଏ ଏପଡେ ଆକ୍ସିଡେଣ୍ଟ ହେଇ ସିଏ ବି ଯାଇ। ଥିଲେ ତ ବାବାଙ୍କରୁ ଆମର ଖାଲି ଚିନ୍ତା ଯେ ଦି ଜଣ ନାହୁଁ ମା କେମିତି କଣ କରିବେ ତଥାପି ମାନେ ଦି ଭାଇ ମାନେ ତରକାରୀ ଫରକାରୀ କିଣିକାଣି ନେଇ ଆସନ୍ତି।
ହଁ ଆଜିିକାଲି ତ ସବୁ ବାହାରୁ ହେଇଗଲା ମିଳିଯାଉଛି କିଣିକି
ତାପରେ ହେଲେ ବି ତ ପୁରୁଷ ଲୋକ ସେ କି କାମ କରିବେ ଘର ଦ୍ବାର ସବୁ ଅଳିଆ ହେ କି ପଡିଛି ହେଲା ଆଜି ସକାଳୁ ମୋର
ଘରେ କେହି ନଥିଲେ ସ୍ତ୍ରୀ ଲୋକ ନଥିଲେ ଆଉ ସିଏ ବି ବୁଢୀ ହେଇଗଲେଣି।
ମାନେ ତମେ ସେ ପୁରା ଘୁଷୁରୀ ଘୁଷୁରୀ ସିନା ରୋଷେଇ ବାସ କରିଦଉଛନ୍ତିି ହେଲା କଣ? ଅଣ୍ଟା ଫଣ୍ଟା କାଟିବ ନା ବ ବୟସ ହେଲାଣି।
ଝାଡ଼ୁ।
ମାନେ ବିଶ୍ଵାସ କରିବନି ଆମେ ଖାଲି ବସି ଯୋଉ କେମିତି କାଲି ହବ ଆମେ ସବୁ ଝଡାଝଡି କରି ଘର ଧୋଇବୁ ବଡ ବଡ ରୁମ ଗୁରାକୁ ସବୁଆଡେ ମାନେ ଲାଗୁଚି ଅଳନ୍ଦୁ ବି ଏଥିରେ ଆମେ ବଇଛୁ। ଇଏ ତ ହେଲେ ଏବେ ଗଲେ ଦିଦି ସାତ ଦିନ ମୁଁ ପୁରା ମାସେ ମାନେ ମୁଁ ଗଲିଣିି ମେ ମାସ ଦଶ ତାରିଖ ମୋର ପୁରା ମାସେ ହେଇଗଲାଣି ଆଇଲା ବେଳୁ ଖାଲି ଧୁଆ ଧୁଇ ଚାଲିଚ। ଏବେ ଧୋଉଥିଲି ଏ ପିଲା ଗୁଡା ଖେଳୁଛନ୍ତି ମୁଁ କହିଲି ଟିକେ ପାଠ ପଢେ ସିଏ ଯୋଉ ଶୁଣୁଛନ୍ତି। ପାଠ କଣ ପଢିବା ସ୍କୁଲ ଟା ଖୋଲିଲେ ତ ପାଠ ପଢିବା। ନା ତାଙ୍କର ଆଜି ଖୋଲିନି ତାଙ୍କର କାଲି ଖୋଲିବ।
ଓଉ ହୋ ଯୋଉ ସବୁ ଜିଲ୍ଲାରେ ଅଲଗା ଅଲ ନାଇଁ ବୁଲୁଛି ନା ଆମ ଏପଟେ କୋଡିଏ ରୁ କୋଡିଏ ନା ବାଇସି। ସୋମବାର
କେତେ ଵଡିଆ ଆମର ହେଲେ ହେଇଥାନ୍ତେ। କିଛି ନାହିଁ ଯେ ସ୍କୁଲ ଟା ନାଇଁ? ସ୍କୁଲ ଟା ହେଲେ ଯେତେ ମଜା ଲାଗୁଛି କି ଯୋଉ ଘରେ ବସିକି ମୁଣ୍ଡ ଖରାପ କରୁନାହାନ୍ତି ଚିଲା ଚିଲି ବା ବାଡିଆ ପିଟା।
ହଁ ତାଙ୍କ ଇଏରେ ତମେ ବି ପାଟି
ହଁ କୁହନି କାଲିଠୁ ତ ସବୁ ଯିଏ ଯାହା କାମରେ ଯିବେ ମୁଁ କାଲି ଭଲ ନୁହି ଯେତେ ଟିକେ ସମୟ ଯାଆନ୍ତୁ ଆଟଲିସି। ଟିକେ ଟିକେ ବସନ୍ତ ଚୁପଚାପ କରିକି ଟିକେ ଘରେ ବେଶୀ ରାଉ ରାଉ ହଉଛନ୍ତି। ଏ ମାନେ ପୁଣି ଚାରିଟା ଛୁଆ ଆମର ବଡ ଟା ଟିକେ ବଡ ହେଇଗଲାଣି ତାର ଦଶମ କ୍ଲାସ ସିଏ ଲାଗୁନି। ଇଏ ତିନିଟା ମିଶିଲା ବେଳକୁ କେଚେରେ ମେଚେରେ। ମାନେ ଯୋଉ ଶୁକୁଆ ହାଟ ନାଇଁ ସେମିତି ହେଇଯାଉଛି।
ସେ ଛୁଟିରେ ତ କୁହନ୍ତି ସେମିତି ଆଉ ଛୁଟି ହେଲା ମାନେ ଏଇନେ ତ ସରିଲା ଯଲଦି ଏଇନେ ଆଉ ନାହିଁ।
ବା କାଲି ଆସିଲୁ। କାନ୍ଦି ବୋବେଇକି ଆସିଲେ ମଜା ହଉଥିଲା ସେଠି। ଆଉ ଏଠି ବି ଅଛନ୍ତି ଆମର ଆମର ଯେମିତି ନା ଘରେ ଲୋକ ଗହଳି। ହେଲେ ବି ସେଠି ଗୋଟେ ଜାଗାରେ ପୁଣି ଯାଇଥିଲେ ସେଇ ରଣି ଶୁଣୁଏ
ହଁ ବହୁତ ଦିନ ହେଇଗଲାଣି ନା ଦିନେ ଦି ଦିନ ହେଇଥିଲା ସେତେ ଲାଗିନଥାନ୍ତା ମାସେ ଭଳି ହେଇଗଲାଣି?
କାନ୍ଦି କାନ୍ଦିକି ଆସିଲେ। ହୁଁ ସେ ଆଜି ଆଜି ବାବା ସକାଳୁ ଉଠିକି ଆମର କଲ କରି କହୁଛନ୍ତି ଆରେ କଣ କରୁଛନ୍ତି ଦି ଜଣ ଯାକ ଭ ଗୁନି ଘର ପୁରା ଖାଲି ଭାଇ ନାହାନ୍ତି ନା।
ହାଲୋ। ହାଲୋ। ଶୁଣା ଯାଉନି ତମ କଥା କିଛି।
ହଁ ମୁଁ କହିଲି ଆମେ କାଲିଠୁ ଆସିଗଲୁଣି। ।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
କି ସବୁ ହଁ ବ୍ୟାଗରୁୁ ସବୁ କାଢି କୁଢ଼ି ଯୋଡା ଯୋଡି ଆଉ ତା ପ
ହଁ ରଖା ରଖି ଧୁଆ ଧୁଇ ସବୁ ଆଜି ଆଜି ବେଶୀ କାମ ଆଉ।
ଆଉ ଯେମତି ତମେ ଖୁସିରେ ଗୋଟେ ପକିଂ କରିବନି। ଆଇଲେ ଆହୁରି
ଥିଲାବେଳକୁ ବହୁତ । ଏ ତ କାହାକୁ କାଢିକି ରଖିବ। ।
ଓହୋ କୁହନି ଏ ପିଲା ଗୁରା ଯୋଉ ଯେତେକ ବା କହିଲେ ମୁଁ ଏ ଚାରିଟା ବ୍ୟାଗ୍ ନେଇକି ଯାଇଥିଲି ମୁଁ ଖାଲି ଅ ମୁଁ ଯେତେବେଳେ ରଖିଲି ମୁଁ କହିଲି କେମିତି କଣ ନେଇଯିବି ତିନିଟା ବ୍ୟାଗ୍ ନେଇଥିଲି ଚାରିଟା ହେଇଗଲା।
ସେତକ ତ ବଢିଯାଏ ଆ ପିଲାବେଳକୁୁ ଆଉ
ଟିକେ ମୁଗ ବିରି ଏବେ
ହଁ ସବୁ ଦେବେ ଏତେ ଦିନ ପରେ ଯାଇଛ ଏତେ
ହଁ ସବୁ ମେଞ୍ଚାଏ ହେଇଗଲା ଯେ ମୁଁ ଖାଲି ଭଗବାନ ଏଇ ସବୁ କୋଉଠୁ ରହିବ ସେ ଅଟୋ ବାଲା କେମିତି କଣ ରଖିଦେଲା। ପଛ ରେ ଦିଟା ବ୍ୟାଗ ରଖିଦେଲା ମଝିରେ ମୁଁ ତ ଛୁଆଙ୍କୁ ନେଇକି ଆସିଲି ମୋ ବାବା ଆସିଥାନ୍ତେ ଛାଡିବାକୁ ତାଙ୍କର ଟିକେ ଗାଁ ରେ କିଏ ମାନେ ଚାଲି ଯାଇଛନ୍ତି ତ ହସ୍ପିଟାଲ ଚା ଚି ଆଉ ବାବା କ କହିଲେ ମୁଁ କାହିଁ ଯିବି ତମ ଘରୁ ବାହାରୁ ବାହରୁ ବାହାରୁ ବସି ବସିକି ଆସିବି କାହିଁକି ଯିବି ତାଠୁ ଭଲ ହଁ ସେଥିପାଇ ଏଁ ଯୋଉ ଅଟୋ ବୁକ କରି କରିଦେକି ପଳେଇ ଆସିଲୁ ଆଜି ଟିକେ ସ୍କୁଲ ଛୁଟି ବୋଲି ଟିକେ ରକ୍ଷା ନହେଲେ ମାନେ ଆହୁରି କାନ୍ଦି ବୋବେଇକି ଯାଆନ୍ତେ।
ହଁ ସ୍କୁଲ ଛୁଟି ଲ ମାନେ ବଡ ଛୁ ହେଇଗଲା ନାଇଁ
ହଁ ତାପରେ ମୁଁ ତାଙ୍କ ବ୍ୟାଗ ପତ୍ର ମୁଁ ତ କାଲି ଆସି କି ମୁଁ ଜାଣିନଥିଲି ଆଜି ଛୁଟି ବୋଲି ହେଲା। ମୁଁ କାଲି ଆସି କି ସବୁତକ ସଜଡା ସଜଡ଼ି କରିକି ରଖିଲି ମୁଁ ଭାବିଲି ଯେ ହଁ ଆଜି ବୋଧେ ସ୍କୁଲ ଅଛି ଆଉ ଦେଖିଲା ବେଳକୁ ଆଜି ଛୁଟି।
ହ ସବୁ ଜିଲ୍ାରେ ଅଲଗା ଅଲଗାଛୁ ରହି ନା ଆଜି ବହୁତ ଜାଗାରେ ବି ଖୋଲି ଯାଇଛି ସ୍ ଆଜି ବହୁତ ଜାଗ
ପ ନା ତ ଦି ଜଣଙ୍କର ଜଣକର ଏ ଜଣକର ଯଦିାତ ସତଟା ବହି ହେଲାଣି ଦି ଜଣଙ୍କର ଚଉଦଟା ବହି ହେଲାଣି।
ତ ଭାବ ଦି ଜଣ ପୁଣି ଗୋଟେ କ୍ଲାସ ରେ ପଢୁଛନ୍ତି ହଁ ହଁ। ଦି ଜଣ ପୁଣି ଗୋଟେ କ୍ଲାସ ରେ ପଢୁଛନ୍ତି। ତ ମାନେ କୁହନି କୁହନି ଗ ଅଧା ଗଦା ବହିକୁ ସବୁ ମଲାଟ ମଡ ତାପରେ ଷ୍ଟିକର ମଡେ ମୁଁ ଯାଉଥିଲି ମୁଁ କହିଲି ଅଧା କରିଛି ଇଚ୍ଛା ହଉନି। ଏେ କରିବା ସେଗୁଡ଼ା ଯେ
ହଁ ପୁଣି ଯୋଉ ଗରମ ତ ମଡେ ଗରମ ହଉଛି କି ନାହିଁ କି ବର୍ଷା ହଉଚ ହୁଁ ବହୁତ ମାନେ ସନ୍ଧ୍ୟାରେ ବର୍ଷା ହଉଚ କିନ୍ତୁ ହଁ। ସନ୍ଧ୍ୟା ବେଳକୁ ଆମଡ ସନ୍ଧ୍ୟା ବେଳକୁ ବର୍ଷା ହଉଚ।
ହଁ। ଆମର ନା ଆମର ହଉନି।
ଆମ ଇଆଡେ କଣ କହିଲ? ସନ୍ଧ୍ୟାରେ ବର୍ଷା ହଉଛି। ଦିନ ଯାକ ଏତେ ଖରା ହେଇକି ଯୋଉ ଗୋଳୁ ଳି ପବନି ମାନେ
ଆମର ଏଇଠି ବୋଧେ ମା କହୁଥିଲେ ମୁଁ ତ ନଥିଲି। କାକୁ ଥିଲେ ହଁ ଦି ତିନିଥର ବର୍ଷା ହେଇଥିଲା। ଥିଲା କିନ୍ତୁ ଭୁବନେଶ୍୍ୱଵର ଯାଇଥିଲେ। ସ ପରସେଣ୍ଟ। ମାନେ ସେ ମାନେ ଗରମ ଘାଟ ବାହାରି ପଡିଲା ମୋରେକୀ ମୁଣ୍ଡ ରେ
ଆଉ ଏତେ ଗରମରେ ହେଇଯିବ ନା।
ନାଇଁ ଏସିରେ ମାନେ ରହୁଥିଲୁ ଯେ ହଁ ମାନେ ଏସି ର ତ ବାହାରେ କିଛ ନଥିଲା ହେଲେ ସବୁ ଟାଇମ କଣ ତମେ ଏସି ଭିତରେ ହିଁ ବସ ଥିବ କି ତମେ ତମର ଆଉ ତମ ରୁମ୍ ରୁ ବାହାରିବନି କି କାମ ବି ତ ରହୁଛି ନା। ହଁ ।
ଏସିି ରେ ରହିଲେ ବି ବାହାରକୁ ଆସିଲା ମାନେ ଯୋଉ ଗରମ। ସେଇଥିରେ ତ ସେଇ ଥଣ୍ଡାଗରମ୍
କୁହନି ଏମିତି ଗରମ ହେଲା ମତେ ଲାଗିଲା କଣ କହିଲ ତାୱା ରେ ଯେନ୍ତି କଲେ ଅଣ୍ଟା ଗୋଟେ ଆମଲେଟ ହେଇ ଆମ ଘରେ ରଖିଦେଲେ ବୋଧେ ଗୋଟେ ହେଇଯିବ ଆମଲେଟ ଏତେ ଗରମ ଏ ହେଇଛି ଭଗବାନ ସେ ତ କହୁଚି ଆହୁରି ବର୍ଷା ବି ହବ୍ ଦିନ କଣ?
ଆଉ ଏ ଗରମ ରେ କୁଆଡେ କି ବୁଲାବୁଲି କରିବ କହିଲ।
ମୁଁ ବହୁତ କିଛି ଭାବିକି ଯାଇଥିଲି ଟିକେ ପୁ ଯାଇଥାନ୍ତୁ ଟିକେ ଲିଙ୍ଗରାଜ ଯାଇଥାନ୍ତୁ ଏଇ ଯୋଉ ଖରା ଦେଖି ମୁଁ ଘରେ ଶୋଇ ପଇଲିି। ମୁଁ କୁଆଡେ ବାହାରିଲିନି ମା କହିଲି ମୁଁ କହିଲି ଆଉ ଯିବି କଣ? । ବୁଲେଇ ଦେଲା ଏ ଖରା ଦେଖିକି।
ସତ କଥା ଯୋଉ ଗରମ ହଉଛି କିଆଁ କହୁଛ।
ମୋ ପୁଅ କହିଲା ମାମା ତମେ କେତେ କଥା କହିକି ଆ। ମତେ ନବ ବୋଲି କଣ କୁଆଡେ ନେଲନି ମୁଁ କହିଲି ଗରମରେ କହିଲା ଆମେ ଟିକେ ନନ୍ଦନକାନନ ଯାଇଥାନ୍ତେ। ଆଉ କେତେ କଣ ବୁଲିଥାନ୍ତେ ଆଉ ତମେ କୁଆଡେ ନଉନ କିଛି ନାଇଁ। ମୋ ମୁଁ ତ କୁଆଡ଼େ ବାହାରିଲିନି। ତାପରେ ମୁଁ କହିଲି କିଏ ବାହାରିବ ଅଂଶୁଘାତ ହେଇଯିବ। ଅଂଶୁଘାତ ହେଇଯିବ ବା ଯୁଆଡେ ବାହାରି । ଖାଲି ରଜ ତିନି ଦିନ ଟିକେ ବୁଲା ହେଇଛି। ମାନେ ଦୋଳି ଫୋଳି ଖେଳିବାକୁ ଗଲୁ ବାସ୍। ସେତିକି ତ ତାପରେ ଘରକୁ ଆସିଲୁ ଆଉ କୁଆଡେ ଯାଇନୁ।
ହଁ, ଆମେ ବି ତ ସେଇ ରଜରେ ଯାହା ଯାଇଥିଲୁ ଆଉ।
। ଖାଲି ଏ ଯୋଉ ଖରା ଯାକ ଖାଲି ଆଇସକ୍ରିମ ଆଉ ସେଇ ଯୋଉ ଥଣ୍ଡା ପାଣି ଆଉ କୋଲଡ୍ରିଙ୍କସ ଏତିକି ପିଇ ପିିଇ
ସେତିିକି ସ
ହଁ ପ ଖାଳ ହ ହୋ। ପଖାଳ ଟା ତ ବଢିଆବ ଜମେ ଆଉ କଣ? ଆ ତମେ ତ ଭଲରେ ଏଜୟ କରିଥିବା ନାଇଁ ତମେ ବୁଲିଲ ନା ନାଇଁ।
ହ୍ୟାଲୋ।
ମୁଁ କହିଲେ ତମେ ଭୁଲିଲ ନା ନାଇଁ।
ଆମେ ଯାହା ସେଇ ସନ୍ଧ୍ୟା ବେଳକୁ ଯାଇଥିଲୁ ଆମ ଏଇ ଗାଁ ରେ ଯୋଉ ହଉଥିଲା କହୁଥିଲେ ତମକୁ। ଗାଁ ରେ ହେଇଥିଲା ଯୋଉ ସେଇ ଠିକି ଯାଇଥିଲୁ ଗୋଟେ ଦିନ ଆଉ ଆମ ଗାଁ ପାଖରେ ମ ଆମ ଘର। ଗାଁ ପାଖରେ ସେଇଠି ହଉଛି ବଡ ଯାତ୍ରା। ସେଇଠିକି ଗୋଟେ ଦିନ ଯାଇଥିଲୁ। ସେ ରାତିରେ ଦିନ ବେଳେ କୁଆଡେ ଯାଇ ହବନି ଯୋଉ ଗରମ ରେ ଦିନ ବେଳେ କୁଆଡେ
କୁହନି ରଜ ବି ରଜ ବି ତିନି ଦିନ ଯାକ। କେତେ ଗୁଣ ଗୁଳି ଗଲା କହିଲ?
ବହୁତ ହେଇଛି ଆମେ ବି ସେମିତି ଗଲୁ ସେ ରାତିରେ ଗଲୁ। ପୁଣି ସନ୍ଧ୍ୟା ବେଳକୁ ଗଲୁ ରାତିରେ ସେଠୁ ବୁଲିକି ପୁଣି ଘରକୁ ଆସିଲୁ।